ହାଲୋ।
ହଁ ଆଜ୍ଞା ଶୁଭ ସନ୍ଧ୍ୟା।
ଆଜ୍ଞା ଶୁଭ ସନ୍ଧ୍ୟା ଭାଇ କଣ କରୁଛନ୍ତି?
ଆଜ୍ଞା ମୁଁ ବର୍ତ୍ତମାନ ଆମର ଛାତ ଉପରେ ବୁଲୁଚି। ଛାତ ଉପରେ ବହୁତୁ ଆଜି ଦିନ ମାନ ଖରା ହଉଛି ଖରାରେ ଗୁଳୁ ଗୁଳି ଲାଗୁଛି। ତେଣୁ ମୁଁ ଆ ଆ ନାଇଁ ଆଜ୍ଞା। ଆଉ ଗୁଳୁଗୁଳି ବହୁତ ହଉଚି। ଛାତ ଉପରେ ଗଛର ପତ୍ର ବି ହ କିଛି ଉ ହଉନି ଟୋଟାଲ ପବନ ମୋଠେ ଆସୁନି ପବନ ହଁ ନ ଆସିବାରୁ ବହୁତୁ ଗରମ ଅନୁଭବ ଲାଗୁଛି। ଆଜ୍ଞା ନିଶ୍ଚିନ୍ତ ଆମର ଘର ଆଗରେ ବ ଗଛ ଆମ ଏପଟେ ବହୁତୁ ନାହିଁ ସେଇଥିପାଇଁ। ସେଇଥିପାଇଁ ଆମେ ଗଛ ଲଗେଇବା ନିହାତି ଦରକାର ଆପଣ ଜୀବନରେ ଗଛ କେତୋଟି ଲଗେଇଛନ୍ତି?
ମୁଁ ତ ଗଛ ଲଗେଇନି ହେଲେ ଆମ ଘର ଆଗରେ ବହୁତ ଗଛ ଅଛି। ପବନ ଟା ଭଲ ଦଉଛି।
ଆଜ୍ଞା ପବନ ଆମ ଆଡେ ବି ନାହିଁ ଆଉ ଆ ଆପଣଙ୍କ କହିବେ କି
ପବନ ଦଉଛି।
ଆଜ୍ଞା ଆପଣ କଣ କହିବେ କି ଦେହ ସ୍ୱାସ୍ଥ୍ୟ ଭଲ ରହିବା ପାଇଁ ସବୁ କଣ କଣ? ନିତିଦିନ ର କଲେ ଖାଦ୍ୟ ଖାଇଲେ ସବୁ ଭଲ ଦେହ ପ୍ରତି।
କୋତରା ଗାଡିଆ ପାଣି ବାଛି
ଆଜ୍ଞା। ଆମର ଯେମିତି ପାଚିଲା କଦଳୀ।
ପାଚିଲା କଦଳୀ, ଅମୃତଭଣ୍ଡା ଆଉ ଫଳ ଭିତରେ ସେଉ, ଅଙ୍ଗୁରୁ, କମଳା। ସେଇ ଭଳିଆ କି ବହୁତ କିଛି ମାନେ ଫଳ ଅଛି ମାନେ। ଖାଇଲେ ସେଟା ଭଲ ଦେହ ପ୍ରତି।
ଆଜ୍ଞା ଆଉ ଆପଣ ସବୁ କଣ ଫଳ ଖାଇବା ପାଇଁ ଆଜ୍ଞା ନିଶ୍ଚିନ୍ତ ଆଉ ଆପଣ କଣ ଖାଇବାକୁ ସବୁ ଭଲ ପାଆନ୍ତି?
ମତେ ଡାଳିମ୍ବ ବହୁତ ଭଲ ଲାଗେ ଆଉ ସେଉ। ଅଙ୍ଗୁରୁ ଏଇ ସବୁ ମାନେ ମ ମତେ ବହୁତ ଭଲ ଲାଗେ ଖାଇଆକୁ ଆଉ କମଳା ବି ବେଳେ ବେଳେ ଗୋଟେ ଗୋଟେ ଆଉ କିଛି ଖାଅ କି ନ ଖାଅ ସେଉ ଗୋଟେ ଦିନକୁ ନିହାତି ଦରକାର। କାର ସେଟା ବି ସବୁଥିରେ ଅଛି ସେଟା ସବୁଠାରୁ ଭଲ ସେଉ। ହଁ ତ ସେଉ ଗୋଟେ ଗୋଟେ ଖାଇଲେ ସବୁବେଳେ ଦେହ ପ୍ରତି ସେଇଟା ଭଲ। ଆଉ କ୍ଷୀର ପିଇବା।
ଏ ଆଜ୍ଞା।
କ୍ଷୀର ପିଇବା ଆଉ ଯେତେ ମାନେ ସମ୍ଭବ ତେଲ ଭାଜି ଜିନିଷ ଠାରୁ ମାନେ ଦୂରେଇ ରହିବା। ସେଇଟା ରଖି ରହିଲେ ଆମେ ସୁସ୍ଥରେ ରହିବା। ତାପରେ ଆଜିକାଲି ଦେଖ ଦେଖୁଥିବେ ସବୁଠି ସବୁ କେତେ ପ୍ରକାରର କେତେ ରୋଗ ବାହାରୁଛି। ତାପରେ ସବୁ ଡାକ ଡାକ୍ତର ମାନେ ବି କହୁଛନ୍ତି କି ତେଲ ଭାଜି ଠାରୁ ଦୂରେଇ ରୁହନ୍ତୁ।
ଆଜ୍ଞା।
ବା ସବୁ ମାନେ ନି ଯେତେ ପାରୁୁଛନ୍ତି ଘର ଜିନିଷରେ କରିକି ଖାଆନ୍ତୁ।
ନିଶ୍ଚିନ୍ତ, ଆପଣ ଆ ଆପଣ ବି ସ୍ଵାସ୍ଥ୍ୟକୁୁ ଆଗକୁ ବର୍ଷା ଋତୁ ଆସୁଅଛି ଆପଣ ବି ସ୍ଵାସ୍ଥ୍ୟକୁ ଯତ୍ନ ନିଅ। ନ୍ତୁ ସ୍ଵାସ୍ଥ୍ୟ ପଦାକୁ ବେଶୀ ବାହାରନ୍ତୁ ନାହିଁ, ଥଣ୍ଡାରେ ବି ଥଣ୍ଡାରେ ବି ବେଶୀ ବୁଲନ୍ତୁ ବୁଲନାହିଁ ଥଣ୍ଡାରେ ବି ଦେହ ଆମର
ତ ନାହିଁ ଏବେ ଗରମ ପ୍ରବଳ ହଉଛି।
ଆଜ୍ଞା।
ଗୁଳୁଗୁଳି ଟା ତାପରେ ଥଣ୍ଡା ହେଲେ ଘରୁ ବାହାରିବା ତ ସମସ୍ତେ କେହି ବାହାରି ପାରିବେନି। ନି ନା ତ ଏବେ ନା ଗରମ ହଉଛି ବୋଲି ଘରୁ ମଣିଷ ତ ପଦାକୁ ବାହାରୁଚି।
ଆଜ୍ଞା।
ଆଉ ଆଜି ସନ୍ଧ୍ୟାବେଳେ ଭୋଜନ କଣ ହେଇଥିଲା?
ଆଜ୍ଞା ସନ୍ଧ୍ୟାବେଳେ ମୁଁ ଅ ଗୋଟିଏ ଅମୃତଭଣ୍ଡା ପାଚିଲା ଅମୃତଭଣ୍ଡାକୁ କାଟିକି ତାକୁ ଖାଇଥିଲୁ। ଅମୃତଭଣ୍ଡା ର ମଞ୍ଜିିକି ମୁଁ ସେ ମଞ୍ଜି ସବୁ ବାହାର କରି ଆମର ବାରିରେ ପକେଇଲି ସେ ଗଛର ମ ଞ୍ଜି ଟିି ଯଦି ଗଛ ହବ ସେ ଗଛରେ ପୁଣି ଆମର ଉ ଫଳ ଫଳିଲେ ପୁଣି ଆଗାମୀ ଦିନେରେ ଖାଇବା। ଆ ଆପଣ ଅମୃତଭଣ୍ଡା ଖାଇ କୁ ଭଲ ପାଆନ୍ତି।
ମତେ କଞ୍ଚା ଅମୃତଭଣ୍ଡା ବହୁତ ଭଲ ଲାଗେ ପାଚିଲା ମୁଁ ବହୁତ କମ ଖାଏ। କିନ୍ତୁ କଞ୍ଚା ମତେ ବହୁତ ଭଲ ଲାଗେ ତାପରେ ମତେ ସମ୍ସ ଅମୃତଭଣ୍ଡା ର ସନ୍ତୁଳା ଟା ବହୁତ ଭଲ ଲାଗେ।
ହଁ ସନ୍ତୁଳା ଆମର ବି ରୁଟି ସାଙ୍ଗେରେ ସନ୍ତୁଳା ରାତିରେ ପ୍ରାୟ ତ ଖାଆନ୍ତି।
ଆଜ୍ଞା।
ଆଉ ଆପଣ ରାତିରେ କଣ ରୁଟି ସାଙ୍ଗେରେ ସନ୍ତୁଳା ଖାଇବେ ନା ରୁଟି ଡାଲମା? ଖାଇବାକୁ ଭଲ ପାଆନ୍ତି?
ଆଳୁ ମତେ ସନ୍ତୁଳା ବହୁତ ଭଲ ଲାଗେ ଆଉ ଡାଲମା ବି ବେଳେବେଳେ ହୁଏ।
ଆଜ୍ଞା।
ଆଉ ପ୍ରତ୍ୟେକ ଦିନ ତ ରାତିରେ କିଛି ମାନେ କରିହୁଏନି ନା ତ ଖରାବେଳର କିଛି ମାନେ ଖାଦ୍ୟ ଆମେ ରଖିଦଉ ରାତି ପାଇଁ। ତ ସେଟା ବି ଖାଇଦଉ ନଷ୍ଟ କରି ହୁଏନା ଖାଦ୍ୟ।
ମୁଁ ଏବେ ଆକାଶକୁ ଦେଖୁଥିଲି ଆକାଶରେ ଆମର
କାଶ ଆମର ଆକାଶରେ ଟୋଟାଲ ମାନେ ଅନ୍ଧକାର ପୁରା ଛାଇ ଯାଇଛି ତ ପୁ ମାନେ ପବନ ପ୍ରବଳ ଦଉଛି ଥଣ୍ଡା ଲାଗୁଛି ଟିକେ ବାହାରେ।
ମୁଁ ବର୍ତ୍ତମାନ ଆକାଶକୁ ଦେଖୁଥିଲି ଆମ ଏଇପଟେ ବର୍ଷା ଆସିବାର ସମ୍ଭାବନା ଦେଖାଦେଲାଣି। ଆଉ ଗଛ ପତ୍ର ବି ଟିକେ ନିସ୍ ଶ୍ଚିନ୍ତ ବର୍ଷା ହବା ଆମ ଏପଟେ ହବାର ସମ୍ଭାବନା ଅଛି।
ବର୍ଷା ହେଲେ ଟିକେ ଥଣ୍ଡା ପଡତା ବହୁତୁ ଗରମ ହଉଚି ଆଜି ଉ ଗୁଳୁଗୁଳି ପ୍ରବଳ ହେଇଚି ଦି ଦିନି ହବ ତିନି ଦିନି ହବ ଛାଇ ହଉଥିଲା ନା ତ ଆଜି ଖରା ହେଲାଠୁ ବହୁ ମାନେ କଷ୍ଟ ହଉଚି ଟିକେ ମାନେ ଗରମ ହଉଚି ପ୍ରବଳ ଆଉ ଗୁଳୁଗୁଳି ଟା ପ୍ରବଳ ଉ
ଆଜ୍ଞା ପାଣିପାଗ ତ ମ ଆଜି ପାଣିପାଗରେ ଖବର କହୁଥିଲା ଯେ ନିଶ୍ଚିତ। ଆଜ୍ଞା ନିଶ୍ଚିନ୍ତ।
ଆଜ୍ଞା ସେ ବର୍ଷା ହେଲେ ବହୁତୁ ଭଲ କଥା ମଣିଷ ଟିକେ ଗ ଗରମ ରୁ ମୁକ୍ତି ପାଇବ।
ଆଜ୍ଞା।
ଆଜ୍ଞା ଆଉ ଏଇନା କଣ ରାତି ପାଇଁ ପୁଣି କଣ ମାନେ ଖାଇବା ପିଇବା?
ରାତିରେ ଆଜି ଆମର ଆଁ-ମୁଁ ରୁଟି ଆଉ ଡାଲମା ଆଉ କ୍ଷୀର ହଉଚି କ୍ଷୀର ମ-ତା-ତା କୁ ରାତିରେ ଖାଇବା ଖାଇସାଇଲା ପରେ ଟିକେ ପାଠ ପଢିବା। ପାଠ ପଢି ସାରିଲା ପରେ ଆମର ଖଟରେ ଯାଇ ଶୋଇବା। ଆଉ ଆପଣ ତ ରାତିରେ ଆଜି ବି କଣ ଖାଇବେ କହିବେ କି ଟିକେ?
ଆଜି ଉଁ ଆମର୍ ତ କିଛି ଆଜି ହେଇନି। ରାତି ପାଇଁ ମାନେ ଏତ ନାଇଁ କିଛି କରିନୁ ରା ରୁ ଟି ହବ। ପ୍ରାଏ ତାପରେ କିଛି ନଗେଇଖିଆ କରିବୁ ଘରେ ଆଉ। ଅମୃତଭଣ୍ଡା ଅଛି ଆଳୁ ଅଛି ଅନ୍ୟ କିଛି ପରିବା ପକେଇ ସତୁଳା
ଆଜ୍ଞା ଆଉ ସ୍ୱାସ୍ଥ୍ୟ ପ୍ରତି ନିହାତି ଯତ୍ନବାନ ହୁଅ ତୁ ଆଉ ଆଜିିକାଲି ଶି ଶି ବର୍ଷା ଋତୁ ଆସିଲାଣି। ଆଜ୍ଞା ବର୍ଷା ଋତୁରେ ଦେହର ଚର୍ମ ରୋଗ ହବାର
ଦେଖିବେ ଆପଣ ସେତେ ବି ଭଲ ରହିବେ ତାପରେ ଭାଇ ଆପଣ ଆପଣ ନି ଜର ମାନେ ଚର୍ମର କେମିତି ମାନେ ଧ୍ୟାନ ରଖୁଚନ୍ତି?
ନିଶ୍ଚିନ୍ତ ମୁଁ ମୋର ଚର୍ମ ରୋଗର ମ ଧ୍ୟାନ ରଖିବା ପାଇଁ ଲିମ୍ବ ପ ପତ୍ର ଲିମ୍ବ ଛେଲି ଏସବୁକୁ ବାଟିକି ଦେ ତାକୁ ଦେହରେ ଲଗାଏ। ଦେହରେ ଲଗେଇଲେ ଆମର କୁଣ୍ଡିଆ ଚର୍ମ ରୋଗ କୌଣସି ହବ ନାହିଁ। ଆଉ ଗରମ୍ ପାଣିରେ ଗାଧୁଆ ଗାଧାଏ ଆଜ୍ଞା ମୁ ନିଶ୍ଚିନ୍ତ ମୁହଁରେ ଲଗେଇବା ପାଇଁ ଆମେ ହଳଦୀ ଆଉ ବେସନ ଆ ଆଉ ଚନ୍ଦନ ଆକୁ ଯଦି ଆମେ ଘୋରିକି ମୁହଁରେ ଲଗେଇବା ତେବେ ଆମ ମୁହଁର ସୌନ୍ଦର୍ଯ୍ୟ ବଢିଥାଏ। ଏଁ ଆପ୍
ଜ୍ଞା ହଳଦୀ ମାନେ କଣ୍ ବାଟିକି ଲଗାଇନ୍ତି ନା କେହି କିଣା ହଳଦୀ ସେଇ ଯୋଗୁ ସବୁ ଉ ବଜାରରେ ମିଳେ।
ଆଜ୍ଞା ନାଇଁ ମୁଁ ଯାଇଥିଲି ବ‌ ଆମର କନ୍ଧମାଳ ଜିଲ୍ଲା ସେରୁ ଟେ ହଳଦୀ ଗଛ ଆଣିଥିଲି ସେ ହଳଦୀ ଗଛରୁ ଏବେ ହଳଦୀ ଖୋଳିକି ହଳଦୀ ବାହାରିଲା। ଯେ ହଳଦୀ କି ଛେଚିକି ତାକୁ ଶିଳରେ ଚିକି ମୁଁ ହଳଦୀ ପ୍ରସ୍ତୁତ କଲି ହଳଦୀ ବଟାକୁ ମୁହଁରେ ମାରିଲି ଆଜ୍ଞା। ନିଶ୍ଚିନ୍ତ ମୁଁ ଟିକେ ଆୟୁର୍ବେଦିକି କି ବିଶ୍ଵାସ କରେ।
ଆଜ୍ଞା ସେଟା ମୁହଁ ପ୍ର ତି ବି ବି ବହୁତ ଭଲ ମୁହଁ ବହୁତ୍ ମାନେ ଚମ୍କିବ।
ଆଜ୍ଞା ନିଶ୍ଚିନ୍ତ ମୋର ସୌନ୍ଦର୍ଯ୍ୟ ବହୁତୂ ହଁ ହୁଏ ଏଁ ଆପଣ ବି ଚେଷ୍ଟା କରନ୍ତୁ ହଁ ବାଡ଼ିରେ ହଳଦୀ ଗଛ ଲଗେଇକି ଲଗେଇବା।
ଆଜ୍ଞା ଆଜ୍ଞା ଆଉ ସବୁ ଭଲ ସବୁ।
ଆଜ୍ଞା ଆପଣଙ୍କ ପରିବାର ସବୁ କିଏ କିଏ ଅଛନ୍ତି କହିବେ କି?
ଆମ ପରିବାରରେ ଆମେ ତିନି ଜଣ ମୁଁ ବାପା ଆଉ ବୋଉ।
ଆମ ପରିବାରରେ ଆମେ ଅଛୁ ସାତ ଜଣ ଅଛୁ। ଆଉ ମୁଁ ଅମଁ ଭାଇ ଭାଉଜ ପୁତ୍ରା ଝିଆରୀ ଆଉ ବାପା ବୋଉ ଅଛନ୍ତି, ଆପଣଙ୍କ ବାପା କଣ୍ କରନ୍ତି କହିବେ କି?
ଆମର ଛନ୍ଦ ଚଣ୍ଡିଖୋଲରେ ଗୋଟେ ଛୋଟ ଛୋଟ ଦୋକାନ୍ ଟେ ଅଛି।
ଆଜ୍ଞା।
ଆମର୍ ସେଠି ପାନ ଆଉ ସଫଲ୍ ଇତ୍ୟାଦି ଆଉ ସଫଲ୍ ତ ମାନେ ଦେହ ପ୍ରତି ସେଟା ହାନିକାରକ କିନ୍ତୁ ଲୋକମାନେ ବି କିନ୍ତୁ ଲୋକମାନେ ତାକୁ କ୍ରୟ କରୁଚନ୍ତି।
ଆଜ୍ଞା ଆପଣଙ୍କର ଗୋଟେ ଛୋଟ ଖୁଚୁରା ଦୋକାନ୍ ଟି ଅଛି କହୁଚନ୍ତି।
ହଁ ତା ଦେ ତାପ୍ରେ ଥଣ୍ଡା ଅ ଆଉ ସେଗୁରା ବି ସବୁ ମାନେ ଦେହ ପ୍ରତି କ୍ଷ ମାନେ
ହଁ ନିହାତି ଥଣ୍ଡା ପାନୀୟ ଯୁକ୍ତ ଖୟ ଥଣ୍ଡା ପାନୀୟ ପିଇଲେ ଦେହ ପ୍ର ତି ଆମର ବହୁତୁ ଖରାପ ହେଇଥାଏ। ଆଜ୍ଞା ମୁଁ ବି ଚାହୁଁଚି ଆପଣଙ୍କର ଦୋକାନଟି ଆଉରି ଆଗ ବଢୁ ଅ ଭଲ ବେପାର ହଉ ବେପାର ହ ହଉ ଭଲ ବେପାର ହଉ।
ଆ ଆପଣଙ୍କର କିଛି ମାନେ ବେପାର?
ଆଜ୍ଞା ନାଇଁ ମୁଁ ବେପାର କିଛି କରେ ନେଇଁ ମୁଁ ବେଶୀ ଆୟୁର୍ବେଦିକ ଉପରେ ଟିକେ ବାପା ଆମର ପାଠ ସ୍କୁଲ ରୁ ଆମର ବିଦ୍ୟାଳୟରେ ପାଠ ପଢ଼ାନ୍ତି ସେ ବର୍ତ୍ତମାନ ଅବସର ନେଇଯାଇଛନ୍ତି।
ଶିକ୍ଷକ।
ଆଜ୍ଞା ନିଶ୍ଚିନ୍ତ।
ଆଜ୍ଞା ଶିକ୍ଷକ ଅଛନ୍ତି ଆଉ, ଏବେ ଘରେ ମାନେ କଣ କଣ ହାଇ
ଆ ଅବ ଆଜ୍ଞା ସିଏ ଅଛନ୍ତି। ଆମର ପ୍ରାଥମିକ ବିଦ୍ୟାଳୟରେ ଅଛନ୍ତି ସିଏ ଅଛି ଏବେ ଅବସର ନେଇଛନ୍ତି ଆମ ଘର ବାରିଘର ସହି ଧାନ ର ବିଲର ଯତ୍ନ ନଉଛନ୍ତି।
ଆଜ୍ଞା ବହୁତ ଭଲ କଥା ଆଉ ଆପଣଙ୍କ ବିଲରେ ଏବେ ଚାଷ କଁ ହେଲାଣି?
ଆମର ବିଲରେ ଏବେ ଧାନ ଗଛ ସବୁ ଛୋଟ ଛୋଟ ହେଇଅଛି। ଧାନ ଗଛରେ ଆମର ଔଷଧ ପ୍ରକ୍ରିୟା ଜାରି ରହିଛି। ଔଷଧ ର ବହୁତ କି କୀଟ ମାନେ ଧାନ ଗଛ କୁ ଆଜ୍ଞା ଚାଷ ହେଇକି ଧାନ ଗଛ ସବୁ ଛୋଟ ଛୋଟ ହେଇ ସେ ଧାନ ଗଛକୁ ଗୋଟେ ଧ୍ୟାନ ଦିଆ ହଉଚି।
ବହୁତ ଜଲଦି ଆପଣଙ୍କର ଚାଷ ମାନେ ସବୁ କଲେଣି ଆମ ଏକର ସାଇଟ ରେ ମାନେ ଆମ ଗାଁ ରେ ସବୁ ହେଇନି ଚାଷ।
ଆଜ୍ଞା ଆମ ଆପଣ ବର୍ଷା ବି ନହେବାରୁ ଲୋକ ଚାଷୀ ମାନେ ଚାଷ କରିପାରୁନାହାନ୍ତି।
ହଁ ଆଜ୍ଞା ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା ଆପଣଙ୍କୁ ଆଉ ଥରେ କଲ କରିବି ଆଉ।
ନିଶ୍ଚିତ ଧନ୍ୟ ଧନ୍ୟବାଦ।
ଆଜ୍ଞା ରହୁଛି।
ଆଜ୍ଞା ରହୁଛି।